ହାଲୋ କେମିତି ଅଛନ୍ତି କଣ କରୁଚନ୍ତି?
ହାଲୋ।
ହଁ କଣ କରୁଚ?
ହେ ନାଇଁ ମୁଁ ଏଠି ବସତିଲି ଆଉ।
ଆଚ୍ଛା ଆଚ୍ଛା। ଆଉ ତମେ ମେ ମେ ଇଏ କୋଉଠି କଟକ ନା କୋଉଠି ରହୁଚନ୍ତି?
ହଁ କଟକରେ।
କଟକରେ ଉୁଁହୁଁ।
ମୁଁ ରହୁଚି ଭୁବନେଶ୍ୱର ରେ।
ଓହୋ ଆଚ୍ଛା ଭୁବନେଶ୍ବରରେ କଣ ଘର ନା ଏମିତି ରହୁଚ ନା ପଢୁଚ ନା କଁ?
ନେଇଁ ମୋର ମ୍ୟାରେଜ୍ ହେଇ ସାରିଲାଣି ଛୋଟ ଛୁଆଟେ। ହେ ଏ ଦୁଇ, ତିନି ବର୍ଷ ହେଇଚି।
ଓ। ଆଉ କଁ ଭଲ ଅଛ ତ?
ହଁ ହଁ ଭଲ ଅଛି ଆଉ ହଁ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ଆମ ବାପା ବୋଉ ଆଉ ବାପା ବୋଉ ଘରେ ଅଛନ୍ତି ମୁଁ କଟକରେ ଅଛି ଘରେ ଖଲି ବାପା ବୋଉକୁ ରହିଛନ୍ତି
ଓହୋ ହୋ ଆଚ୍ଛା ଆଚ୍ଛା ଆଉ ଇଏ କଣ କହୁଥିଲି ଏଥିରେ ତ ମୁଁ। ହଁ ଇଏ ଆପଣଙ୍କର ଉଁ ଆ। ଆଉ ଆପଣଙ୍କର ସେଠି କଟକରେ ବ ମ ବାଲିଯାତ୍ରା କେବେ ହୁଏ?
ବାଲିଯାତ୍ରା ଆ ଷ୍ଟାର୍ଟ ହୁଏ କାର୍ତିକ ପୂର୍ଣିମା ଦିନଠୁ। ପ୍ରାୟତ ନଭେମ୍ବରରେ ହିଁ ପଡେ ମାନେ କାର୍ତ୍ତିକ ପୂର୍ଣ୍ଣିମା। କେବେ ଗୋଟେ ଫାର୍ଷ୍ଟରେ କେବେ କେବେ ପଡେ। ଆଉ କେବେ କେବେ ନଭେମ୍ବର ଲାଷ୍ଟକୁୁ ବି ପଡେ ଏଇଥର ଅମ ଜ-ଯୋଉଦିନ କାର୍ତ୍ତିକ ପୂର୍ଣ୍ଣିମା ଦିନ ସେଇଟା ମାନେ ସକାଳୁ ସକାଳୁ କଣ କରୁନା ଆମେ ମାନେ ଉଠିକି ମୁଁ ହଷ୍ଟେଲରେ ଅଛି ତ ଆମେ ଏଇ ମିଶିକି କିଛି ଜଣ ପିଲା ଆମେ କ କରୁନା ଡଙ୍ଗି ଭସେଇବା ପାଇଁ ଯାଉ ନଦୀ କୁ ମହାନଦୀ କୁ। ମୁଁ ଯୋଉଠି ଅଛି। ସେଇଠୁ ଆମ ବାଲିଯାତ୍ରା ପଡିିଆଟା ହଉଛି ପୁରା ପାଖ ମାନେ ସାମ୍ନା ଟା। ହେଲା କି ତାପରେ ଆମେ କଣ କରୁ ଡଙ୍ଗି ଭସେଇ ପାଇଁ ଯାଉ। ଆଉ ପାଖରେ ଗଲା ବେଳକୁ ଏତେ ଗହଳି ମାନେ ବାଲି ରେ ବି ଯେମିତି ଗହଳି ସକାଳୁ ଯିବ ସେମିତି ଗହଳି। ତାପରେ ଆମେ କଣ କରୁ ଡଙ୍ଗୀ ଭସେଇକି। ସେଇଠି ସବୁ ଆଳତି କରାଯାଏ ମାନେ ନଦୀର। ଆଳତି ହୁଏ ସେଇଟାକୁ ଆମେ ଦେଖୁ। ଦେଖିକି ତାପରେ ସେଠି କିଛି କ୍ଲବ ପିଲା କଣ କରନ୍ତି ନା ଚାହା, ବିସ୍କିଟ୍ ଆଉ ଉପମା ତରକାରୀ, ଉଁ ଦହିବରା ସେମାନ ସବୁ ଦିଅନ୍ତି ଖାଇବା ପାଇଁ। ଆଉ ଆମେ ବି ସେମିତି ବୁଲାବୁଲି କରି ଖାଇ ପିଇକି ଆସୁ। ତାପରେ ଆମେ ରାତିରେ କଣ କରୁନା ସନ୍ଧ୍ୟା ହେଇଗଲେ ପୁଣି ଯାଉ ବୁଲିବା ପାଇଁ। ସନ୍ଧ୍ୟା ହେଇଗଲେ ବୁଲିବା ପାଇଁ ଯାଉ। ବହୁତ ବୁଲାବୁଲି କରୁ ଯେତେ ବୁଲିଲେ ବି ତ ସରିବନି। ବାଲିଯାତ୍ରା ଗୋଟେ ଏମିତି ଜାଗା ତମେ ଯଦି ଆମେ ଏଠି ସବୁ ବହୁତ ଦିନ ବୁଲିବାକୁ ଯାଉ ତଥାପି ଯେତେବେଳେ ବାଲିଯାତ୍ରା ସରିଯାଏ ଆହୁରି ବହୁତ ଜିନିଷ ଆମେ ଦେଖୁ ୟୁଟ୍ୟୁବ ରେ ଯୋଉଗୁଡ଼ା କି ଆମେ ଦେଖିନଥାଉ କି ଆମେ ଏତେ ସବୁ ଜିନିଷ ମିସ୍ କରିଦଉଛୁ ଏତେ ଦିନ ବୁଲି ବୁଲିକି ବି। ହେଲାକିି ଆଉ କେବେ ଆସିଛନ୍ତି ବାଲ ଯାତ୍ରା ନା ଆସି ନାହାନ୍ତି?
ମୁଁ ବାଲିଯାତ୍ରା ବହୁତ ଛୋଟ ଟେ ଥିଲି ଯାଇଥିଲି। ମୁଁ କିନ୍ତୁ ଏତେ କଥା ଜାଣିନଥିଲି ଭଲ ହେଲା ମୁଁ ଆପଣଠୁ ଜାଣିଲି। ଆଉ ବାଲିଯାତ୍ରା ମୁଁ ବହୁତ ଛୁଆବେଳେ ଯାଇଥିଲି ଥରଟିଏ ଯାଇଛି। କାରଣ ବାଲିଯାତ୍ରା ବେଶି କଣ ପାଇଁ ଯାଏନି ସେଠି ବହୁତ ଭିଡ଼ ହୁଏ। ଆଉ ଯୋଉ ଯେମିତି ଯାହା କହିଲେ କି ବହୁତ ଜିନିଷ ତ ମିଳେ। ଆଉ ସେତେ ଏ ବୁଲି ବି ହୁଏନି ଆଉ ଖାଇବା ଜିନିଷ ବି ବହୁତ ଆଉ ସେମିତି ଖାଇବି ହୁଏ ନା ଅଳ୍ପ ଖାଇ ହୁଏ। ଆଉ ଯଦି ଜଣେ ବାଲିଯାତ୍ରା ବୁଲିବ ତ ଗୋଟେ ଦିନରେ ତ ସରିବନି। ହୁ।
ହଁ ଆମେ ସବୁଦିନ ଯାଇକି ବି ନଅ ଦିନ ଯାଇକି ବି ଆମର ବି ଅଧୁରା ରହିଯାଏ। କିଛି ନାହିଁ କିଛି ନାହିଁ ଆମେ ଯେତେ ବୁଲିଲେ ବି ଆମେ ଜିନିଷ ଦେଖି ପରୁନା ଆହୁରି। ଆଉ ଏଇଥର ଥିଲା ଗୋଟେ ନୂଆ ଥିଲା ଆମର ଯୋଉ ଜ ପଡ଼ିଥିଲା ସବୁ ଯୋଉଟା କି କେବେ ପଡ଼ିନଥିଲା ବାଲିଯାତ୍ରାରେ। ଜଲପରୀ ସବୁ ଗୋଟେ ଥିଲା ଆଉ ଗୋଟେ ଥିଲା ରବଟିକ ଆନିମଲ। ଦିଟା ଆଉ ଦିଟା ନୂଆ ଦୋଳି ଆସିଥିଲା। ଆମର ଥିଲା କୋଉଠୁ ବାହାରୁ ଆସିଥିଲା ଦିଟା ଦୋଳି। ହଁ ସେ ଦୋଳି କଣ କହିଲ ମାନେ ପୁରା ତମକୁ ଦେଖିଲେ ବି ଡ଼ର ଲାଗିବ ମାନେ ଏତେ ଉପରକୁ ନେଇକିଯାଏ। ଆମେ ତଳେ ଥିବୁ ଲୋକମାନଙ୍କୁ ଦେଖିଲା ବେଳେ ଲାଗୁଥିବ ଏମାନେ ସେମାନେ କେମିତି ସାହାସରେ ବସି ଯାଉଛନ୍ତି ମାନେ ଦେଖିଲେ ବି ଡ଼ର ଲାଗେ ଆମକୁ। ଏଇଥର କଣ ହେଲା ନା ସେ ଦୋଳି ଟା କେମିତି ଥାଏ ନା ଗୋଟେ ମାନେ ଯେମିତି ଆମର ଡ୍ରୋରୋଜ ର ଯେମିତି ଗୋଟେ ଡ଼ାଲଟି ଥାଏ। ସେ ଦୋଳିଟା ହଉଛି ସେମିତି ତାର ଦିଟା ପାର୍ଟ ଥାଏ ଗୋଟେ ତଳେ ଗୋଟେ ପୁରା ଉପରେ। ଯୋଉମାନେ ଥିବେ ପୁରା ଉପରେ ଥିବେ ଆଉ ଯୋଉ ତଳଟା ଥେ ସେ ପୁରା ତଳେ ଥିବେ। ଆଉ ମାନେ ପୁରା ଅଧା କା ସହ ଥିଲା ଭଳିଆ ଲାଗିବ ଯେମିତି। ତାପରେ ଏଇଥର କଣ ହେଇଥିଲା ଯୋଉମାନେ ବସିିଥିଲେ ସେ ଇଲେକ୍ଟ୍ରୋନିକ ଜିନିଷ ସେ କଣ ହେଇଗଲା ଖରାପ ହେଇଗଲା, ହେଲାକି? ଉପରେ ହେଇଗଲା ଯଦି ଯୋଉମାନେ ଉପରେ ଅଛନ୍ତି ସେ ସେମିତି ରହିଲେ। ମାନେ ଦି ଘଣ୍ଟେ ତିନି ଘଣ୍ଟେ ସମୟ ରହିଲେ। ରହିଲା ପରେ ମାନେ ଅଗ୍ନିସମ ବାଲା ଆସିଲେ। ଆଉ ବଡ଼ ବଡ଼ ମେସିନ ବି ସବୁ ଆସିଲା କଣଟା ପ୍ରୋବ୍ଲେମ ହେଲା କୋଉଠି? ସେମାନଙ୍କୁ ସବୁ ମାନେ କଣ ତା ଭିତରେ ସେନ୍ସଲେସ ବି ହେଇଯାଇଛନ୍ତି କେତେ କିଛି ଜଣ। ତାପରେ ସେମାନଙ୍କୁ ସବୁ କଢା ହେଲା ସେଇ ମାଧ୍ୟମରେ।
ହୁଁ।
ଆମେ-ଆମ ସେ ଦେଖିଲୁ ଆହୁରି -ଆହୁରି ସବୁ ଦୋଳି ପଡ଼ିଥାଏ ବହୁତ ପ୍ରକାର ଦୋଳି।
ହଁ।
ତାପରେ ଆଉରି ବି ଦୋଳି ଥାଏ। ପିଲାମାନେ ସବୁ ବସୁଥାନ୍ତି ତାପରେ ସେନ୍ସଲେସ ହେଇଯାଉଛନ୍ତି। ବସିକି ଆଉ ଗୋଟେ ଥିଲା ଗୋଟେ ଭିଡ଼ିଓ ଗେମ୍ ଗୋଟେ ଥିଲା। ଛୁଟି ଗୋଟେ ସେଇଟା କଣ ହୁଏ ନା ତମ ତମକୁ ବାହାର ଜିନିଷ କିଛି ଦେଖାଯିବନି ଆଉ ବାହାର ଜିନିଷ କିଛି ଶୁଣ ଯିବନି। ସେଇଟା ଗୋଟେ ଗେମ୍ ଅଛି ତମେ ତାର ମୁଁ ସେଇଟା ଖେଳିିନି। କ ଦେଖିବି ଛିଟାହିଁ ତମକୁ ତମକୁ ସେ ସେ ଯୋଉଟା ତମକୁ ଦେଖ ଦେଖାଯିବ ଖାଲି ଗୋଟେ ଭୂତ ଜଙ୍ଗଲ ଏମିତି ଦେ ଦେଖାଯିବ ଆଉ ତମେ ତା ଭିତରେ ଯାଉଛ ତମକୁ ତମ ସହିତ କଣ ହଉଛି ମାନେ ତମେ ସେଗୁଡ଼ା ହିଁ ସବୁ ଦେଖିବ। ଆଉ ତମେ ଚାହିଁଲେ ବି ସେଇଟା ବନ୍ଦ ହବନି ମାନେ ତାର ଟାଇମିଂ ଅଛି। ଏତିକି ଟାଇମିଂ ହେଲେ ସେଇଟ ବନ୍ଦ ହେଇଯିବ ଅଟୋମେଟିକ। ମାନେ ଗୋଟେ ଝିଅ
ମୁଁ ଗୋଟେ କଥା କହିବି। ଆଉ ମୋରେ ବି ମାନେ ବାଲିଯାତ୍ରା ତ ଆମେ ଗୋଟେ ଦିନ ଆମେ ଦୂରରୁଥାଉ ଯାଉ ବୋଲି ଗୋଟେ ଦିନ ଥର ଟେ ଆମେ ଯାଇଥିଲି। ଆଉ ଏଇଟା ଯୋଉ କଥା କହିଲି ଯୋଉ ଦୋଳିରେ ଯୋଉ ଡର ଲାଗେ ଏଇଟା ସତ କଥା। ଆମର ଯୋଉ ଯେତେ ବି ମେଳା ପଡେ ବାଲିଯାତ୍ରାରେ ଯୋଉ ପଡେ ଆଉ ବାଲିଯାତ୍ରା ତ କେବଳ ଗୋଟେ ଜାଗାରେ ହୁଏ। ମଳା ଆଉ ଅଲଗା ଅଲଗା ବି ମେଳା ଅଛି ନା ଅଲଗା ଅଲଗା ସମୟରେ ପଡେ। ହ ସେ ତ ସେ ମେଳା ଗୁଡାକରେ ସେ ଯୋଉ ଯୋଉ ଛବୁଠୁ ଯୋଉଟା କଣ ରାମଦୋଳି କଣ କହନ୍ତି ସେଟା ବହୁତ ଡର ଲାଗେ। ବାଲିଯାତ୍ରାରେ ଟିକେ ଅଧିକା ମାନେ ମାନେ ବେଶୀ ତାର ଖାସ ଅଛି ବହୁତ। ବାଲି ବହୁତ ଉଡେ ସେଠି ସେଥିପାଇଁ ବି ବହୁତ ଡର ଲାଗେ ଯିବାକୁ। ଆଉ ମୁଁ ଥରେ ବାଲିଥରେ ଯାଇଥିଲି। ମୁଁ ବହୁତ ଘର ଶଜେଇବା ସବୁ କିଣିକି ଆଣିଥିଲି କାଠକା ଜିନିଷ ପାଠର ଚଢେଇ ତା ସେ ଷ୍ଟାଣ୍ଡ ଥିଲା। ତାପରେ ଗୋଟେ କାନ୍ଥରେ ଟଙ୍ଗେଇବା ପାଇଁ ଗୋଟେ ଏମିତି ଗୋଟେ ସିନେରି ଗୋଟେ ଭଳିଆ ଗୋଟେ କିଣିକି ଆଣିଥିଲି ଆଉ ତା ତାପରେ ଆଉ ତାପରେ ହେଠି ଖାଇଥିଲୁ। ଆଉ ଏମିତି କେତେ କେତେ କଳା ରଙ୍ଗର ଗୋଟେ ପ୍ଲାଷ୍ଟିକର ଗୋଟେ କଣ ଆଣିଥିଲି। ମତେ ବୋହୁତ ବଢିଆ ଲାଗିଥିଲା ଥରଟେ ଯାଇଥିଲି ଆଉ ସେତିକି ମୋର ସରିଲା ଆଉ ଯାଇନି। ଏବେ ମୁଁ ଭୁବନେଶ୍ୱରରେ ରହୁଚୁ ଚାହିଁଲେ ଯାଇପା ରିବୁ କିନ୍ତୁ ମାନେ ସମୟ ହୋଉନି ଆଉ ବାଲିଯାତ୍ରା ଟା ଆଉ ବଢିଆ ସ‌ଏ ସମାନେ ବୋହୁତ ବଢିଆ ପେ ଅତି ପ୍ରସି
ନାଁ ନାଁ ବୋହୁତ ଭଲ କିନ୍ତୁ ଏଇଆ ଗୋଟେ କହନା। ଆ ମାନେ ତମେ ଚାଲି ଚାଲିକି ପୁରା ମାନେ ହାଲିଆ ହେଇଯିବ। ହୁଁ ହ୍ୟାଲୋ।
ହଁ ହଁ ଚାଲି ଚାଲିକି ହାଲିଆ ହେଇଯିବ ଠିକ୍ କହିଲେ ଚାଲି ଚାଲିକା ହାଲିଆ ହେଇଯିବ ହଁ। ଆଉ ସେ ମୋର କଣ କି ସେଇ ସେଇ ବାଲିଯାତ୍ରା ସମୟରେ ମୋର ଜନ୍ମଦିନ ଟା ବି ପଢେ। ତ ମୋ ଜନ୍ମ ପଢେ ତ ସେଟା ବି ମୁଁ ଖୁସି ରହେ ମୋର ଯାଇଁ ନଭେମ୍ବର ମାସରେ ପଡେ। କାର୍ତ୍ତିକ ପୂର୍ଣ୍ଣିମା ପଞ୍ଚୁକରେ କାର୍ତ୍ତିକ ପୂର୍ଣ୍ଣିମା ବାଲିଯାତ୍ରା ଟା ର୍କା ପଞ୍ଚୁକ ପରେ ପଡେ ନା ପୂର୍ବରୁ ପ
ନାଇଁ ନାଇଁ ନାଇଁ ନାଇଁ ପଞ୍ଚୁକ ସରିବ ଯୋଉଦିନ ପୂର୍ଣିମା ଆମର ପଞ୍ଚୁକ ପାଞ୍ଚ ଦିନ ପରେ ଯାଇକି ପୂର୍ଣ୍ଣିମା ହୁଏ ନା। ହେଲାକି ଆ-ଆମର ପଞ୍ଚୁ ପାଞ୍ଚ ଦିନ ସରିଲା ପରେ ଯାଇ ଜଙ୍ଗି ଭସାନ୍ତି। ଯୋଉମାନେ ଓଷା କରନ୍ତି ବଡ ଓଷା ଓଷା ହୁଏ। ପଞ୍ଚୁକ ପାଞ୍ଚ ଦିନ ପରଦିନ ଓଷା ହବ ବଡ ଓଷା ତା ପରଦିନ ଡଙ୍ଗି ଭସା। ହୁଁ।
ହଁ ତାପରେ ଆମର ସେଇ ଯୋଉ ପଞ୍ଚୁ କ ପାଞ୍ଚ ଦିନ ଯୋଉଟା ହୁଏ ଆଉ କାର୍ତ୍ତିକ ମାସ ସାରା ଆମେ ଯୋଉ ପିଆଜ ରସୁଣ ଆଇଁଷ କିଛି ଖାଉନା ଆପଣ ବି ଖାଉନଥିବେ ବୋଧେ।
ନା ମୁଁ ଖାଏ କିନ୍ତୁ ଯୋଉମାନେ ଓଷା କରନ୍ତି। ସେମାନେ ପ୍ରାୟେ ଖାଆନ୍ତିନି ଆଉ କିଛି ଲୋକ ଯେଉଁମାନେ ଓଷା ନ କରନ୍ତି ସେମାନେ ବି ଖାଆନ୍ତିନି। ସେମାନେ ଆଇଁଷ ଛାଡି ଦିଅନ୍ତି। ପ୍ରାୟତଃ ଲୋକ ଆଇଁଷ ଖାଆନ୍ତିନି। ସ୍ତ୍ରୀ ଲୋକମାନେ ତ ଆଇଁଷ ଟୋଟାଲି ଖାଆନ୍ତିନି କାର୍ତ୍ତିକ ମାସରେ।
ଆପଣ ଠିକ୍ କୋହୁଚନ୍ତି କିନ୍ତୁ ଆ ଦେଖିବାକୁ ଗଲେ ନା କାର୍ତ୍ତିକ ମାସରେ ଯୋଉ ତିରିଶ ଦିନଟା ରହେ। ନିୟମ କୋହୁଚି କେହି ଖାଇବା କଥା ନୁହେଁ କିନ୍ତୁ କିଏ କିଏ କିଏ କାହାର ମନ ହିସାବରେ ଭାବନ୍ତି ମୁଁ ଖାଇବିନି। ମୁଁ ମୋର ଏ ଉପାସ କିଛି ନାହିଁ ମୋର କିଛି ମାନସିକ ନାହିଁ ଏମିତି ସବୁ ବିଭିନ୍ନ ପ୍ରକାର ଇଏ ଅଛି କିନ୍ତୁ ଆମର ବୈଜ୍ଞାନିକ ମତରେ କାର୍ତ୍ତିକ ମାସରେ କହିଚନ୍ତି କି ମାଛ ମାନଙ୍କୁ ରୋଗ ହେଇଥାଏ। ଖାଇବା ଭଲ ନୁହେଁ। ତ ଯୋଉମାନେ ଖାଉଚନ୍ତୀ ଖାଉଚନ୍ତି କିନ୍ତୁ ନିୟମ କୋହୁଚୀ ଖାଇବା କଥା ନୁହେଁ। ତ ସେଇଟା ଗୋଟେ ଭଲ ଜିନିଷ ହୁଏ। ଆମର ଓଡିଶାର ଗୋଟେ ଭଲ ପର୍ବ। ତିରିଶ ଦିନି ଯାକ ବଢିଆ କିନା ସେଟା ଆମେ ପାଳୁ ତାପରେ ଫୁଣି ଛାଡ ଖାଇ ଗୋଟେ ଆସେ। ଛାଡଖାଇ ରେ ବୋହୁତୁ ଲୋକ ଭାବନ୍ତି କି ସେଦିନ ଆଇଁଷ ଖାଇବା କଥା। ଛାଡ ଖାଇର ମାନେ ଆକଚ୍ୟା-ଆକଚ୍ୟାଲି ହୋଉଚି ପୁରା ଉପାସ ରହିବା କଥା। ଖାଇବାଟାକୁ ଛାଡିଦବା କଥା। ସେଟା ବୋହୁତ ଲୋକ ଜାଣିପାରନ୍ତିନି ଏବେ ଆସ୍ତେ ଆସ୍ତେ ବୋଧେ ଜାଣୁଚନ୍ତି କଣ। ଆଉ ତାପରେ ପରେତ ବାଲିଯାତ୍ରା ସବୁ ଆମ ଓଡିଶାର ପର୍ବ ଗୁଡା ବୋହୁତ ସୁନ୍ଦର ଆଉ କାର୍ତ୍ତିକ ପୂର୍ଣ୍ଣିଆ ତାପରେ ବାଲିଯାତ୍ରା। ସବୁବେଳେ ଆମର ଛଅ ମାସରେ ବାର କଣ ବାର ମାସରେ ତେର ପର୍ବ ଆମ ଓଡିଶା ଶାରେ ସବୁ ପର୍ବରେ ଆମେ ବହୁତ ଆନନ୍ଦ କରୁ।
ସେଇଆ ଆଉ କୋଉଠି ବି ନାହିଁ ମାନେ ଏଇ ଯୋଉ ଇଏଟା ଆମ କୋଉଠି ବି ନାହିଁ। ଓଡ଼ିଶା ରେ ଯୋଉଟା ବାରାମସରେ ତେର ପର୍ବ। ସେଲିବ୍ରେସ୍ ହୁଏ ସବୁ ପର୍ବ ଗୁଡାକ ସେଲିବ୍ରେଟ୍ ହୁଏ ଅଳ୍ପ ବହୁତ ସେଲିବ୍ରେଟ ହୁଏ।
ଆଉ ଇଏ ଆପଣ ତାପରେ ଏଇନା କଣ ଇଏ ଉଁ ଆଉ ଆପଣ ଏଇ ରୋଷେଇ କଣ କରିଛନ୍ତି?
ଆଜି ରୋଷେଇ ଭାତ ଡାଲି ଆଉ ଭଜା।
ଅ ହ ଆପଣ ନିଜେ କରିଛନ୍ତି?
ହଁ ନିଜେ। ହଉ କେବେ ବାଲିଯାତ୍ରା ଅସିବେ ଯଦି ଇଛା କଲେ ଆସିବେ ଆଉ ହେଲା ହଉ।
ହଉ ହଉ ମୁଁ ତାହେଲେ ରଖୁଛି ପରେ କଥା ହେବି।